ହ୍ୟାଲୋ । ହ୍ୟାଲୋ।
ହ୍ୟାଲୋ।
କ୍ଲିୟର୍ ଶୁଭୁଛି।
ଆଜ୍ଞା।
ଆପଣ କଣ କରୁଛନ୍ତି?
ଏ ଶୋଇଥିଲି।
ଖାଇବା ପିଇବା କଣ ହେଇଚି?
ଖାଇଥିଲି ଆଜି ପଖାଳ ଭାତ ଆଉ ଚିଙ୍ଗୁଡି ଭଜା ଖାଇଥିଲି ଆ
ଓହୋ ସଣ୍ଡେ ପାଇଁ ଆଇମିଷ ନା।
ଆଜ୍ଞା ଆଜ୍ଞା ଆପଣ କଣ ଖାଇଥିଲେ?
ମୁଁ ଭାତ ସାଧା ଡାଲି ଭଜା।
ସାଧା କଣ ପାଇଁ ଖାଇଥିଲେ ଆଜି ପା ସଣ୍ଡେ।
ସଣ୍ଡେ ସେମିତି କଣ ଗ୍ୟାରେଣ୍ଟି ନାହିଁ ସବୁବେଳେ ନନଭେଜ ହବ ଆଜି ହେଇନି ଆଉ?
ଆଚଛା ଆଛା।
ଆପଣଙ୍କ ସବୁ ନନଭେଜ ବାରରେ ଖାଆନ୍ତି ନନଭେଜ।
କେବଳ ସୋମବାରରେ ଆଉ ଗୁରୁବାର ଛାଡିକି ସବୁବେଳେ ଖାଏ ଆଉ।
ଅ ହୋ ଆପଣ ଏବେ ପଢାପଢି ଚାଲିଛି ବା?
ଆଜ୍ଞା।
ପ୍ଲସ୍ ଟୁ ବା ଆପଣ ଟପର ହେଇଚନ୍ତି।
ଆଜ୍ଞା ଆଜ୍ଞା।
ଆଉ ଆଗକୁ କଣ କରିବେ?
ବିଏ କରିବାର ମାନେ ପ୍ଲସ୍ ଥ୍ରୀ କରିଵି ଆଉ।
ଅ ହୋ ପ୍ଲସ୍ ଥ୍ରୀ ମାନେ ପ୍ଲସ ଟୁ ପରେ କଣ କଲେ ଏମତି ଭଲ ନା ସେମିତି?
ନା ପ୍ଲସ ଟୁ ପରେ କଣ କଲେ ଭଲ ନାହିଁ ଆମର ଯେହେତୁ ତିନିଟା ଷ୍ଟ୍ରିମ ଅଛି ଆର୍ଟସ ସାଇନ୍ସ କମର୍ସ। ତ ମୋର। ସବୁଠୁ ମାନେ ଆର୍ଟସ୍ ଥିଲା। ତ ଆର୍ଟସ ଏମିତି ଗୋଟେ। ସାଇନ୍ସ ଯିଏ ମାନେ ଜିଏ କରୁଛି ତ ସିଏ ତାର - ପୁରା ମାନେ ମାନେ ଇଏ ମାନେ ସେ ସାଇନ୍ତିଷ୍ଟ ହବ ନହେଲେ ଡକ୍ଟର ହବ କି ମାନେ ଆଉ କିଛି ମାନେ। ମାନେ ମେଡିକାଲ ଲାଇନ ରେ ଯିବ କମର୍ସ ନେଲେ ସେମତି ମାନେ। ମାନେ କମର୍ସ ରେ କିନ୍ତୁ ଆର୍ଟସ ନେଲେ ତମେ ଯଦି ଫ୍ୟାସନ ଡିଜାଇନର ଟିଏ ହବାକୁ ଚାହୁଁ ଥିବା। କିଏ ଲୟର ହବାକୁ ଚାହୁଁଥିବ କି ପୋଲିସ ହବାକୁ ଚାହୁଁଥିବ ତ ଆର୍ଟସ ଟା ନେଲେ ସେଇଟା ମାନେ ବେଟର ହବ ତ ସବୁ ମାନେ ପା ଆଜ୍ଞା।
ଓହୋ ଆପଣଙ୍କ କେତେ ମାର୍କ ରହିଲା ପ୍ଲସ ଟୁ।
ମୋର ର। ହି ଥିଲା ପାଆଁଶହ ଏକୋଇଶ।
ଅହୋ ନା ଆମର ଗୋଟେ ସାନ ଭଉଣୀ ଅଛି ତ। ସିଏ ବି ପ୍ଲସ୍ ଟୁ ପାସ୍ ଆଉଟ୍ କରିଛି। ତାର ଏଇଟି ପରସେଣ୍ଟ ମାର୍କ ଅଛି। ଅଛି।
ଆଜ୍ଞା ଆଜ୍ଞା। କଣ ଥିଲା ଷ୍ଟିମ୍ କଣ ଥିଲା।
ଷ୍ଟ୍ରିମ୍ ତାର ଏଜୁକେସନ।
ଆଚ୍ଛା ଆଚ୍ଛା।
ତ। ସିଏ ବି ଭାବିଚି ନା ପ୍ଲସ ଟୁ ପରେ ହଁ ହଁ ଆର୍ଟ୍ସ ଆର୍ଟ୍ସ ରେ ଏଯୁକେଶନ ତା ର ୟେରେ। ଥିଲା।
ଆଚ୍ଛା।
ତ ସିଏ ବି ସେମିତି କଣ ପିଜି କରିବ କି ପ୍ଲସ ଥ୍ରୀ ପରେ ତ ପିଜି। ଗ୍ରାଜୁଏସନ କରିବା ତାର। ଇଛା ଅଛି ତ ଟିକେ। ଟିଚର ଲାଇନ ଯିବାର ଅଛି ତ। ସେ ସେଥି ପାଇଁ ଗ୍ରାଯୁଏସନ। ସନ କରିବ ତାପରେ। ପରେଟିରସିପ ରେ ତ ସଂସ୍କ୍ର୍ରିତ୍ ଟିଚର୍ ହବାର ଇଛା ଅଛି
ଆଜ୍ଞା
ତ ସେ ଯଦି ସାଂସ୍କୃତିରେ ପିଜି କରିବ ମାନେ ସା ପାଇବ ଆଉ
ଆଜ୍ଞା ଆଜ୍ଞା ଆପଣଙ୍କ କ୍ୱଲିଫିକେସନ କଣ
ମୁଁ ପ୍ଲସ ଟୁ ପାସ୍ ଆଉଟୁ କରଛିି
ହଁ ଷ୍ଟିମ୍ କଣ ଥିଲା ଆର୍ଟ୍ସ୍
ହଁ ହଁ ଆ ଥିଲା ତାପରେ କମ୍ପ୍ୟୁଟର କରିଛି ଏବେ ମୋର କମ୍ପ୍ୟୁଟର ସରିଲାଣି କମ୍ପୁଟର ପି ଜି ଡି ସି ଏ ସେ କରୁଥିଲ ଏବେ ଜ ପାଇଁ ପ୍ରିପାରେସନ୍ ଚାଲିଛି ଆଉ ଏବେ। ତ ଗମେଣ୍ଟ ଜବ୍ ନାହିଁ। ତ ଏମିତି ଆଗ ପ୍ରାଇଭେଟ ଦେଖିକି ରହିବା ପାଇଁ ତା ଯାହା ଟ୍ରଏ ହବ ପ୍ଲସ ଥ୍ରୀ ହେରା ଗ୍ରାଜୁଏସନ କରିବାର ଅଛି।
ଆଜ୍ଞା।
ଏମତି ଚାଲ ଅଛି ଆଉ ଆଉ ଆପଣଙ୍କ ଘରେ ସମସ୍ତଙ୍କ ଦେହ ମୁଣ୍ଡ ଭଲ ଅଛି
ଆଜ୍ଞା ଆଜ୍ଞା ଆପଣଙ୍କର
ହଁ ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଉ ନନଭେଜ ଆପଣଙ୍କୁ କଣ ଫେବରାଇଟ୍-
ଚିକେନ ଭଲାଗେ ଅଧିକ। ନନ୍ଭେଜ୍।
ଓହୋ ନନ୍ ଭେଜ ଚିକେନ ନା।
ଆଞା
ଆଉ ଭେଜ୍
ଭେଜ ରେ ପନିର ଭଲ ଲାଗେ।
ଓହୋ ଆଉ। ବିରିୟାନୀ ହେରିକା ନା ନାଇଁ ସେମିତି।
ହଁ ବିରିୟାନୀ ତ ସବୁବେଳେ ଭଲ ଲାଗେ ମାନେ
ହଁ ହଁ। ଏମିତି ତାହେଲେ ଏଇନେ ତ ଫର୍ମ ଫର୍ମ ପକେଇଥିବେ ଆପ୍ଲାଏ ହେବେ ଆସିଲେ କରିବେ ଆଉ ନା। ହଁ ଏବେ ଜପ ଫପ କରିବାର ନାହିଁ ନା।
ନାଇଁ ଏବେ ଜବ୍ କରିବାର ନାଇଁ ଏବେ ଜବ୍ କିଛି କରିବାର ନାହିଁ। ମୋର ନିଜର ଅଛି ଦୋକାନଛି ତ ତ ଦୋକାନରେ ସେମିତି। କାମ ଆମ ଛୋଟ ଟ କାମ କରୁଛି। ସେ ଜବରେ କିଛି ମାନେ ଲେଟ୍ ନହିଁ।
ଲୋକସ ସରିଲେ ଆଉ ନା।
ଆଜ୍ଞା।
ଆଉ କଣ ଚାରିଟା ବେଳେ କଣ କରୁଛନ୍ତି କୁଆଡେ ବୁଲାବୁଲି ନା ନାାଇ ଏମିତି ଘରେ।
ନାଇଁ ବୁଲା ବୁଲି ନାଇଁ ସନ୍ଧ୍ୟା ବଳେ ଦେଖିବା ଟିକେ ଯିବା କୁଆଡେ ଟିକେ ବୁଲିକି ଆସିବ ଆଉ।
ହ ହଁ ତମ ଘର ପାଖରେ କଣ ସବୁ ଫେମସ ଅଛି?
ହଁ ସେମିତି ଲିଙ୍ଗରାଜ ମନ୍ଦିର ଅଛି ବିନ୍ଦୁସାଗର ଅଛି କେଦାରଗରି ଅଛି। ରାଜା ରଣୀ ମନ୍ଦିର ଅଛି ବହୁତ କିଛି ଅଛି।
ଆଉ ରଜ କେମିତି ସେଲିବ୍ରେସନ କଲେ?
ହଁ ରଜ ଭଲ ସେଲି ବେଶ ଯାଇଥିଲି ହଁ ଗୋଟେ ପୋପି ଯାଇଥିଲି ସେଠି କେଣ୍ଡ୍ର ଜେରୀ ଯାଇଥିଲେ। ଫାଷ୍ଟ ରଜରେ ଯାଇଥିଲି ଖଣ୍ଡଗିରି ଯାଇଥିଲି। ଥାର୍ଡ ରଜରେ। ଧଉଳି ଯାଇଥିଲି ଆଉ।
ଛି ନା
ଆଜ୍ଞା ଆଜ୍ଞା।
ହଁ ହଁ ଗରମ। ଟିକେ କମ୍ ଥିବ ବୋଧେ ଆଉ ଆମର ଏପଟେ ତ ପ୍ରବଳ ଖରା ଗରମରୁ ଆମେ କୁଆଡେ ବାହାରିକି ଯାଇପାରିନୁ।
ନାଇଁ ଏବେ ଟିକେ ଏଇ ଦଶ ବାର ଦିନ ହବ ଟିକେ ଖରା ଟିକେ କମ ଅଛି ଟେ ଏମିତି ହବ ମାନେ ନର୍ମାଲ ଅଛି। ଟିକେ ରହିବେ ଆଉ ଖରା ଏତେ ହଉନି ଆଜ୍ଞା ଆଜ୍ଞ ରଜ ଟାଇମରେ ବଢିଆ ହଁ ବଢିଆ ବଢିଆ। ମାନେ ଭଲ ପାଗ ଥିଲା।
ହଁ ସେଥିପାଇଁ ଆପଣ ବୁଲିଛନ୍ତି ନା ଏତେ ଆଡେ ଫିଲ୍ମ ଫିଲ୍ମ ଆମର ଏପଟେ ଭାରି ଗୁଳୁଗୁଳି ଗରମ ହୋଉଥିଲା।
ଆପଣ କୋଉଠି କୋଉଠି କହୁଥିଲେ କହିଲେ। ଆଜ୍ଞା ଆଜ୍ଞା ସେପଟ ସବୁ ଫେମସ ଜାଗା କଣ ସବୁ।
ଆମର ଏପଟେ ଗୋରେଖନାଥ ମନ୍ଦିର ଅଛି। ଆଉ ସାରଳା ପିଠ ଅଛି। ହ ହଉ ଏନ୍ ଆଉ ଏବେ ସବୁ ମନ୍ଦିର ପାଖରେ ଆମର ଆଉ ଆମ ଘରଠୁ ଅଳ୍ପ ବାଟ ଏମ ସବୁ ଆସନ୍ତି ବୁଲାବୁଲି ପାଇଁ ଆଉ।
ଆଜ୍ଞା ଆଜ୍ଞା।
ତ ଏମିତି ଚାଲ୍ଚି ଆଉ।
ଆଉ ଏବେ ବାହା ହେଇଛନ୍ତି ଆପଣ?
ନା ନା ମାରେଟ କରିନି।
ଆଜ୍ଞା ଆଜ୍ଞା।
ଏଜ ହେଇନି ନା। ହେଇନେ ଆଗ ଟିକ ଟ ଜପ୍ ଫପ୍ ଚାଲିଚି ତାପରେ ଆଉ।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
ଆଉ ଏମିତି ମୁଁ କହିଲି ଆମର ବି ପାଠ ପଢା ପଢି ସୋଇଲାାଣି ନା ଆମର। ଦି ହଜାର ବାଇଶ ରୁ ସରିଲାଣି। ପ୍ଲସ ଟୁ ତ ମୁଁ ଆଉ କିଛି କରିନଥିଲି ଥିଲି ଘରେ ଟିକେ। ଏମିତି ଫାଇନାନ୍ସଆଲ ତ ଏମିତି ଘରେ ବସିକି ଓନେ ୟେର ଗୋଟେ ପିଜିଡିସିଏ କ୍ରୋସ କରିଛି।
ଆଜ୍ଞା ଆଜ୍ଞା
ଟାଲି କରିନି।
ନା ଟାଲି ଟା ଜଲ୍ଦି କରିଦିଅନ୍ତୁ।
ହଁ ଏବେ ବା ସମସ୍ତେ କହୁଛନ୍ତି ହଁ ଏବେ ସବୁ କମ୍ପୁଟର ପାଇଁ ଆସୁଛି ନା ତ ଟାଲି ଟାଲି ନକରିକି କେହି ରଖ ଦେଖୁ ନାହାନ୍ତିି ପିଜିଡିସିଏ ଆମର ଏମିତି ୱାର୍ଡ ଏକ୍ସେଲହେରିକା ତା ଦେହରେ ନା ଟାଲି ଟା ଟିକେ ମେନ୍ ଏବେ ଖୋଜୁଛନ୍ତି ଆଉଣ୍ଟ ହେରିକା ରହିବା ପାଇଁ
ଆଜ୍ଞା ଆପଣ କୋଉ ଜବ୍ ଯଖହୁଛନ୍ତି?
ହଁ ମୁଁ ଆମର ବିଲଡିଙ୍ଗ ଟାଇପ ର ସବୁ ସୋରୁ ହେରିକରେ ହଁ ବିଲଡିଙ୍ଗ ଡାଟା ଫାଟା ସବ ରଖ ଶିବରାମ ସେଥିପାଇଁ ଟିକ ଏକ୍ପିସ ବି ଖୋଜଛନ୍ତି ନା ତ ମୋର ଏସ ନାହିଁ। ମୁଁ ଯେହେତୁ ଫ୍ରେଶର। ତ ସେଥିପାଇଁ ଗୋଟେ ଫ୍ରେଣ୍ଡ ସଜେଷ୍ଟ କରିଥିଲା ଟିକେ ଟାଲି କରିଦିଅ ବୋଲି।
ଆଜ୍ଞା ନା ଟାଲି ଟା ମଷ୍ଟ କରିଦିଅନ୍ତୁ ଭଲ ହବ। ଟିଲିଟା କରୁଥିଲେ।
ଟାଲି ତା କଲେ ଜବ ପାଇଁ ଠିକ ହବ ନା।
ଆଜ୍ଞା ଆଜ୍ଞା। ସେ ଯୋଉ କହୁନାହାନ୍ତି ଯୋଉ ବିଲଡିଂ ମୁଁ ଏତେ ବେଶୀ ଜାଣିିନି କିନ୍ତୁ ବିଲଡିଂ ହେରିକା ପାଇଁ ନହେଲେ ଯୋଉ ମାନେ ଏଇ ସବୁ ଏଇ କାମ ଗୁଡାକରେ ଟାଲି ଏଇଟା ମଷ୍ଟିଲୟମ ତୁଇ ଜାଣିଛି।
ତାର ଗୋଟେ ଛଅ ମାସ କୋର୍ସ ଅଛି।
ଆଜ୍ଞା ଆଜ୍ଞା। ଆଜ୍ଞା।
ନା ୱନ୍ ଇୟର
ନାଇଁ ନାଇଁ ଛଅ ମାସ ମାନେ ଆମେ ଯୋଉ ଏମିତି ପ୍ଲସ୍ କରୁଛୁ ଡାଇରେକ୍ଟ ଗୋଟେ ଗୋଟେ କାଲକୁଲେଟରରେ ତାର ଗୋଟେ ଏମିତି ମାନେ କି ବୋର୍ଡ଼ରେ ମାନେ ଏମିତି ଅଛି କିଛି ଗୋଟେ ପ୍ରେସ୍ କରିଦେଲେ ତ ସେ ପ୍ଲସ୍ ହେଇଯିବ ମାଇନସ୍ ହେଇଯିବ। ମାନେ ଏମତି ଗୁଣ ନେଇଯିବ ହରଣ ହେଇଯିବ। ତ ସେଇଟା ସବୁ କମ୍ ସେଇଟା ଶିଖିପାରିବ ତାପରେ ମ ଏମିତି ଅଛି ବିଭିନ୍ନ ଜିନିଷ। ଆଉ।
ଅ ହଁ ତାହଲେ କାଲିଟା ଆପ୍ଲାଏ କରିଦେଲେ ଭଲ ହବ ହଉ।
ଆଜ୍ଞା।
ହଁ ବା ମୁଁ ବି ଜାଣିନଥିଲି ତ ମୁଁ ପିଜି ଡି ସିଏ କରିଦେଇଥିଲି ଯୋଉଠି ବି ଇଣ୍ଟରଭ୍ୟୁ ପାଇଁ ରିଜୁମ୍ ହରିକା ଦିଆହଉଛି ସେ ଆମକୁ କହୁଛନ୍ତି ଯେ ଆପଣ ଟାଲି କରିନାହାନ୍ତି ମୁଁ ନା ଟାଲିନ ନା ମ୍ୟାମ ଆପଣ ଜଲଦି ଟାଲିଟା କରିଦିଅନ୍ତୁ। ଚାଲିତା କରିଦେଲେ ସୁବିଧା ହବ ଆଉ ସେଥିପାଇଁ ଏମତି ଖୋଜା ଚାଲି ଖୋଜିଏଦି ଚାଲିଚି ଆଉ।
ଏମିତିରେ କଥା କହିପାରନ୍ତି ଆପଣ?
କଁ କହିଲେ?
ହିନ୍ଦୀରେ କଥା କହିପାରନ୍ତି ଆପଣ?
ନା ନା।
ହିନ୍ଦୀ ଟା ମାନେ ଏମତି ଏ ଯେହେତୁ ଏବେ ସବୁ ଆସୁଛନ୍ତି ମାନେ ବାହାରୁ ଆସୁଛନ୍ତି ତ ଆପଣ ଯଉ କହୁଛନ୍ତି ବିଲଡିଂ ଏରିଆରେ ଯଦି ରହିବେ ତାହେଲେ ଆପଣଙ୍କୁ ଟିକେ ହିନ୍ଦୀରେ ଟିକେ ଶିଖିବାକୁ ପଡିବ। ମାନେ ବାର ଜଣ ଯିକେ ଆସିଲା ପରେ ହିୀରେ ହଁ ସେ ହିନ୍ଦୀରେ କହିପାରୁ ମାନେ ଏଇ ଜିନିଷ ଟା ଦାରା ସେ ପଚାରିବେ କେତେ ଟଙ୍କା ଆପଣ ମାନେ ବୁଝିପାରୁନଥିବେ ଏମତି କ କହିପାରୁନଥି
ହଁ ଆମର କେତେ ବାହାରୁ ଆସନ୍ତି ନା କିଣିବା ପାଇଁ ହଁ ସେଇଟା ବି ଠିକ କଥା କହିଲେ।
ଦୁଟା ମିିଡ଼ିଓ ଶିଖିବାଗଲେ ଭଲ ହେବ।
ହଁ କଷ୍ଟମର ଯୋଉମାନୋନ ଆସିବେ ନା ହଁ ଦା ହଉ ଥ୍ୟାଙ୍କୟୁ। ଆପଣ ଏତେ ଆମ ସଜେଷ୍ଟ କଲେ।
ଆଜ୍ଞା।
ହଉ ଥ୍ୟାଙ୍କୟୁ।
ଆଜ୍ଞା ଆଜ୍ଞା।